ହ୍ୟାଲୋ
ହ ନସ୍କାର, ହ୍ୟାଲୋ
ଆ ନମସ୍କାର ହ ହ୍ୟାଲୋ
ହଁ ହ୍ୟାଲୋ
କେମିତି ଅଛନ୍ତି?
ଭଲ ଅଛି। ଅ ବର୍ତ୍ତମାନ ଶୁଭା ହଉଛି?
ହଁ ଶୁବା ଯାଉଛି।
ହଁ ବର୍ତ୍ତମାନ ବର୍ତ୍ତମାନ ସମୟରେ ନିଶ୍ଚିତ ଭାବରେ ଆଜି ସେ ଯୋଉ ଅ ଯୋଗା ଦିବସ ତ ତେଣୁ କରି ସମସ୍ତେ ନିଜର । ସେ ନିଶ୍ଚିତ ଗୁରୁତ୍ୱ ଦଉଛନ୍ତି। ତ ଆପଣ ଅ ଅ ଆପଣ କେମିତି ୟୋଗା କ ଦେଖୁଛନ୍ତି ଆଉ ଆପଣ କେମତି ୟୋଗା ପ୍ରାକ୍ଟିସ କରୁଛନ୍ତି କୁହନ୍ତୁ?
ମତେ ଯୋଗ ର କିଛି ଆବଶ୍ୟକ ନାହିଁ କାହିଁକି ନା ମୋ ଡେଲି ରୁଟିନରେ ଯାହା ଅଛି ସକାଳୁ ଉଠିବା ଝାଡୁ କରିବା ବାସନ ମାଜିବା ରୋ ଷେଇ କାମ କରିବା ଆ ସେସବୁ ମୋର ମାନେ ସ କାଲି ଅର୍ଠୁ ରାତି ପର୍ଯ୍ୟନ୍ତ ଆମର ଏଗାଁ ହେଇଯାଉଛି ମତେ ସେଟା ଆଶ୍ୟକ ପଡୁନି। ମତେ ଲାଗେ ମୁଁ ସବୁଳେ ଏଇ ଦ୍ୱାରା ହିଁ ଫିଟ। ରହୁଛି।
ହଁ ଅ। ହଁ। ଆପଣଙ୍କୁ ଲାଗୁଥାଇପାରେ ଆପଣ ଫିଟ ଅଛନ୍ତି ନା ଆପଣଙ୍କୁ ଲାଗୁଥାଇପାରେ ଆପଣ ଫିଟ ଅଛନ୍ତି ବୋଲି କିନ୍ତୁ ଆପଣ ଅ ଅ ମାନେ ଏବେ ଆମ ଘର ମ ଆ ମା ମାନେ ଘର କାମ କରୁଛନ୍ତି। କିନ୍ତୁ ତଥାପି ତ କାଇହିଁ ମତେ କାହିଁ ଲାଗୁନି ସେମାନେ ଏତେ ଫିଟ ଯେ ସେମାନେ ଯେମିତି ଗୋଟେ ପୁରୁଷ ଏକ୍ରସାଇଜ କରିକି ମଜବୁତ ରହେ ସେ ଲେବଲରୁ ସେମାନେ ତ ଫିଟ ମତେ ଲାଗନ୍ତି ହିଁ ନାହିଁ।
ହଁ।
ତ ଅତି ଆପଣ ମାନେ ହେଇପାରେ ଆପଣ ଅଧିକ କାମ ବି କରୁଥାଇ ପାରନ୍ତି। କିନ୍ତୁ ତଥାପି ମ । ସମୟ ଦେବା ନିତାନ୍ତ ଆବଶ୍ୟକ। ଭଲ ବୋଲି ମୁଁ ଭାବୁଛି।
ହଁ ଆପଣ ବି ଯାହା କରୁଛନ୍ତିୁ ସେଥିରେ ବି ମୁଁ ଏକମତ।
ଠିକ।
ଆଜିକା ସମୟରେ ଏଗା ହିଁ ମାନେ ଗୋଟେ ବଡ ବଡ ରୋଗକୁ ମଧ୍ୟ ଠିକ କରିପାରୁଛି।
ନିଶ୍ଚିତ ଭାବରେ।
ହଁ। ତାକୁ ବି ଆମେ ନିଶ୍ଚିତ ଭାବରେ।
ହଁ ଆଉ ଗୋଟେ କଥା ଆପଣ ଯେହେତୁ ଏବେ ଆପଣ ଯେହେତୁ କହୁଛନ୍ତି ଆପଣ ଘର କାମ କରିକି ସୁସ୍ଥ ରହୁଛନ୍ତି ବୋଲି ଆ ଏଇଟା ଏଇଟା ମ ବି ସମସ୍ତଙ୍କ ପାଇଁ ଲାଗୁ ଲାଗୁ ନ ହେଇପାରେ ସମସ୍ତ ମାନେ ମାନେ ଯଦି ଦେଖିବାଆ ଆମେ ଗୋ ମହିଳା ପରସପେକ୍ଟିଭରେ ଦେଖିବା। ତାହଲେ ଏଇଟ ତ। ଲାଗୁ ନ ହେଇପାରେ ମଧ୍ୟ ଆଉ ଆପଣ ମାନେ ଆପଣ ଯଦି କହିବେ କି ନାଇଁ ମୁଁ ମୁଁ ଏଇଭଳିଆ କାମ କରି ଫିଟ୍ ରହୁଛିଉ ଗୋଟେ ପ୍ରେରଣା ସତ ତ କମ ହେଇପାରେ ବୋଲି ମୁଁ ଭାବୁଛି।
ହୁଁ। ହଁ ନାଇଁ ନାଇଁ କାହା ପାଇଁ ଲାଭ ନାଇଁ ନାଇଁ କାହା ଲାଭଦାୟକ ନହଲେ ମଧ୍ୟ ସେଇଟା ମୋ ପାଇଁ ଲାଭଦାୟକ ମୁଁ ସେ ସେ ସେମିତି ଭାବେ।
ନା ଆପଣଙ୍କୁ ପ୍ରକୃତରେ ଲାଗୁଛି କି ଆପଣ ପ୍ରକୃତରେ ଫିଟ ଅଛନ୍ତି?
ମତେ ହଣ୍ଡେଡ ପରସେଣ୍ଟ ରୁ ସେଭେଣ୍ଟି ପରସେଣ୍ଟ ସେମତି ଲାଗେ।
ତଥାପି ମଧ୍ୟ ଆପଣ ନିଜେ ବି ଏବେ ଦେଖନ୍ତୁ ବ ଆପଣ କେମିତି ଜାଣିପାରିବେ ଯେ ଆପଣ ଫିଟ୍ ଅଛନ୍ତି ବୋ- ପ୍ରଥମ କଥା ହଉଛି ଫାଷ୍ଟ କଥା ହଉଛି ଆପଣ ଯେତେବେଳେ ଟିକେ ଅଧିକ କାମ କରିବାକୁ ଚେଷ୍ଟା କରୁ ଯଦି ଆପଣଙ୍କୁ ହାଲିଆ ଲାଗୁଛି ତାମାନେ ଆପଣଙ୍କ ବଡି ସେତେ ବି ଆକ୍ଟିଭ ନାହିଁ। ତା ବୋଲି ନାଇଁ ଯେ ଆପଣ ବେଶି ମାନେ ବେଶୀ ହାର୍ଡୱାର୍ ନିଶ୍ଚତ ଭାବେ ଆପଣଙ୍କୁ ହାଲିଆ ଲାଗେ ହଁ ସମସ୍ତଙ୍କୁ ଲାଗିବ। ସେଇଟା ଗୋଟେ ପଏଣ୍ଟ ହେଇପାରେ ଦୁଇ ନମ୍ବର ପଏଣ୍ଟ ହଉଛି। ଦିନ ମାନ ମଧ୍ୟରେ ଆପଣଙ୍କୁ ଯଦି ଠିକ ଭାବରେ ସ୍ୱର୍ଟିଂ ହୁଅନି। ତା ମାନେ ଆପଣ ଠିକ ସେ କାମ କରୁନାହାନ୍ତି ଏଇଟା ଗୋଟେ ଆପଣ ଚେକ କରିବେ ହଁ ଯଦି ସେଟିଂ ହଉନି ଆପଣ ଦେ କିଏ ଜାଣି ଆପଣଙ୍କ କାମ ଆଉ ତିନ ନମ୍ବର ନ କଥା ହଉଛି ଯଦି ଟାଇମିଲ୍ ଆପଣଙ୍କୁ ନିଦ ହଉନି ପ୍ଲସ ଟାଇମିଲ୍ ଆପଣ ଖା ଖାଇବା ଖାଉନାହାନ୍ତି ତାମାନେ ମଧ୍ୟ ଆପଣଙ୍କର ବଡିର ମେକାନିଜିମ୍ ଠିକ ନାହିଁ ବୋଲି ଆପଣ ଜାଣିପାରିବେ।
ହଁ।
ନିଜେ ଚେକ୍ କରନ୍ତୁ ଏସ୍ ସବୁ ଯଦି ଆପଣ ଏ ଠିକ ଲାଗୁଛି ତ ତାମାନେ ଆପଣଙ୍କ ଘର କାମ ବହୁତ ସଫିସେଣ୍ଟ ଯଦି ଆପଣ ଟିକେ ବେଦି ତେ ଲାଗୁଛି ଆପଣ ନିଶ୍ଚି ତ ଟିକେ ଗୁରୁତ୍ଵ ଦିଅନ୍ତୁ ୟୋଗା କରିବାରେ, ଏକ୍ସରସାଇଜ କରିବାରେ, ଚାଲିବାରେ ଟୁ ତାହେଲେ ଖାଇବାରେ ସେଇଟା ଆପଣଙ୍କୁ ଭଲ ହବ ବୋଲି ମୋର ଗୋଟେ ଛୋଟ ସଜେସନ।
ଆଜ୍ଞା ଠିକ ଅଛି। ଆପଣ ସବୁଦିନେ ମାନେ ଯୋଗ ପାଇଁ ଯାଆନ୍ତି ନା କଣ?
ନା ପ୍ରକୃତ କଥା କହିବାକୁ ଗଲେ ମୁଁ ବିଲକୁଲ ଯୋଗ ଅ କରୁ ହିଁ ନାଇଁ। ମୋର ଯୋଗ ହଉଛି ମୋର ବ୍ୟାଡ଼ମିଣ୍ଟନ। ମୁଁ ପ୍ରତେକ ଦିନ ଦୁଇଘଣ୍ଟା ବ୍ୟାଡମିଣ୍ଟନ ଖେଳେ ବେଡମିଣ୍ଟନ ଖେଳିବା ପୂର୍ବରୁ ଟିକେ ୱାର୍କ ଆଉଟ କରେ। ଯାହା ବ୍ୟାଡମିଣ୍ଟନ ପାଇଁ ଆବଶ୍ୟକ କରେ ତାପରେ ପୁଣି ବ୍ୟାଡମିଣ୍ଟନ ସରିଲା ପରେ, ଅ ଫାଇନାଲ ୱାର୍କ ଆଉଟ କରେ ଇଞ୍ଜୀରୁ ବଞ୍ଚିବା ପାଇଁ‌‍‌ ମାନେ କ୍ରାମ୍ପ ନହବା ପାଇଁ। ଏ ସ୍ୟୁଡଲ ଏ ତ ବହୁତ ବଡ ଆର୍ଟ। କୋୖର୍ଟକୁ ଯାଏ ପୁରା ଦିନ ମାନ ଆଖ୍ଟିବ ରହିବା ପାଇଁ।
ହଁ।
ସେଡ୍ୟୁଲ୍ ସବୁଦିନ ରହିଛି।
ଆଉ ଜଙ୍ଗର କଡା ଆବଶ୍ୟକ ହେଇକି
ନାଇଁ ୟୋଗାର କିଛି ଆବଶ୍ୟକ ନାହିଁ। ଯେମିତି ଆପଣ ଘର କାମ କରିକି ଆପଣଙ୍କୁ ଆବଶ୍ୟକ ହଉନି ଏଗାର ମତେ ବ୍ୟାଟମିଟନ ଖେଳି ଆବଶ୍ୟକ ର ହଉନି ରୋଜଗାର।
ହଉ ଭଲ ଭଲ। ହୁଁ।
ଆ ଆପଣଙ୍କ ଫ୍ୟାମିଲିରେ ସମସ୍ତ। ଫିଟ୍ ଅଛନ୍ତି ନା କେବଳ ଆପଣ ହିଁ ଫିଟ୍ ଅଛନ
ନା ସମସ୍ତେ ଫିଟ୍ ନାହାନ୍ତି।
ସମସ୍ତଙ୍କୁ ପ୍ରେରଣା ଦିଅନ୍ତୁ ସମସ୍ତେ ୱାର୍କ ଆଉଟ କରିବା ପାଇଁ ଆପଣ ଭାବନ୍ତୁନି ଯେ ଆପଣଙ୍କର କେହି ଶୁଣି ବେନି ସମସ୍ତେ ଶୁଣିବେ।
ହଁ। ଖାସ୍ କରି ଯଦି ଯେତେବେଳେ ନିଜର କିଛି ଅସୁବିଧା ହବ ବାସସେତେବେଳେ ସେଙ୍କେ ମନେ ପକେଇବେ ନା ନା ସେଇ କାମ ଟା କରଥିଲେ ଠିକ ହେଇଥାନ୍ତା ବେଳେ ବେଳେ ଶମିଧି ବି ହୁଏ।
ଆଜ୍ଞା ଆଜ୍ଞା ମୁଁ ମୁଁ ଯେତିକି ମାନେ ମୋର ନିଜର ଛୋଟ ଏକ୍ସପିରିଏସ କହିବି ଯେ ମୋ ଫାମିଲିରେ ଆଜ୍ଞା ପ୍ରାୟ ସମସ୍ତ ମହିଳା ଅନଫିଟ କହିଲେ ଚଳେ। ଏସପେସିୟାଲି ମୋମା। ମ ମା ମୋ ମା ଘର କାମ କରନ୍ତି କିନ୍ତୁ ସିଏ ଅନିଟଉ ସିଏ ଅନଫିଟ ହେବାରେ ଦାୟୀ ସିଏ ନିଜେ ଆଉ ମୁଁ ଆମେ ମଧ୍ୟ।
ହଁ।
ଆମେ ମଧ୍ୟ ମାନେ ଆମେ ଆମର ମଧ୍ୟ ମାନେ ଆମେ ବି କେତେବେଳେ ଯେତେବେଳେ ମୁଁ ଖେଳିବାକୁ ଯାଏ କି ଯେତେବେଳେ ଚାଲିବାକୁ ଯାଏ ଆମେ ମଧ୍ୟ ତାଙ୍କୁ ମାନେ କହିଥାଉ ଚାଲି ଆସ ମାନେ ଆସ ଚାଲିବା ହେଲ୍ଥ ଠିକ ରହିବ ତଥାପି ସେଇଟା ଏତେ କାମ କରେନି ତାଙ୍କୁ କାର ତାଙ୍କ ଭିତର ମୋଟିଭେସନ ଯେ ଆପଣଙ୍କ ଭଳିଆ ଘର କାମ ବୋଲି ଆମେ ଫିଟ୍ ରହୁଛୁ।
ହଁ ହଁ
ନ କରି ତାଙ୍କୁ ଆଉ ଆଉ ମାନେ ତାଙ୍କ ମାଇଣ୍ଡ ଟାକୁ ଚେଞ୍ଜ କଲା ବେଳକୁ ଟିକେ କଷ୍ଟ ହଉଛି କିନ୍ତୁ ତଥାପି ଚେଷ୍ଟା ଚାଲିଛି ଏବେ ବି ଏ ବୟସରେ ମଧ୍ୟ ସେମାନେ କେମିତି ଟିକେ ଆପ୍ତି ରହିବେ କେମିତି ଟିକେ କାମ କରିବେ ସେ ଉଦ୍ଦେଶ୍ୟରେ ଆମର ମଧ୍ୟ ପ୍ରଚେଷ୍ଟ ରହିଛି
ହଁ ହଁ କାହିଁକି ଇଛା ହଉନି କହିବି ଦେଖନ୍ତୁ ଆମେ ଗଲେ ଆମେ ମନେ ଆମେ ମନେକର ସକାଳ ପାଞ୍ଚଟାରୁ ଉଠିଲେ ଆମର ଛୋଟ ଛୋୁ ମନେ କରୁଛୁ। ଛୁଆ ବି ଅଛନ୍ତି ବଡ଼ ଛୁଆ ବି ଅଛନ୍ତି ଏମିତି ବାପ୍ ବାପା ଅଛନ୍ତି ବା ସମସ୍ତେ ଘର ପରିବାର ଅଛନ୍ତି। ସମସ୍ତଙ୍କ ପାଇଁ ଚାହା ବନେଇବେ ଜଳଖିଆ କଲେ ଯାହା ନିତ୍ୟକର୍ମ ଅଛି ମେ ଏମିତି ସକାଳୁ ଉଠି ପାଣି ଛିଞ୍ଚିବା ଝାଡୁ କରିବା ଅଛି ନା ନାହିଁ ସେମିତି ସେଗୁଡାକ କଲେ ହଁ ସେଗୁଡା କରି ଆମେ ଆମର ଗାଧୁଆ ପାଧୁଆ ସାରି ପୂଜା କରେ ଆ ଝାଲ୍ ମୁଁ ଆରମ୍ଭ କରିଦେଲି ଆମେ ସେତିକି ଭିତରେ ଆମର ଆମ ଦେହରୁ ପୁରା ଅଧା ଏନର୍ଜି ସରି ଯାଇଥାଏ ଯଦି ଏକୁ କିଏ କହିବ ନାଇଁ ଚାଲ ତାଲେ ପାଞ୍ଚଟା ବେଳକୁ ଆମ ସହିତ ଚାଲ ଆଉ କିଛି ସମୟ ଚାଲିକି ଆସିବ ତାହେଲେ ଆମ ଆଉ ଇଚ୍ଛା ଲାଗେନି କାହିଁକି ନା ଆମର ତ ଏନର୍ଜି ନଥାଏ ନା ଆମେ ଯେତେ ଭଲ ମନ୍ଦ ବି ଖାଇଥାଉ। କାରଣ ମାଇଣ୍ଡଟା ସେଇଠି ରହିଛେ ତ ଭା ଭାବୁ ଆମେ ଚାଲି ଚାଲି ଯିବୁ ଏବର୍ଷ ପୁଣି ଆସିବୁ ପୁଣି ଘର କାମ କରିବୁ ଆମକୁ ଆଉ ଛତା ଲାଗିବ ତେଣୁକରି ଆମେ ତାଙ୍କୁ ଇନ୍ତ୍ରେଷ୍ଟ୍ ଦଉନୁ ସେଇଟା ହଉଛି ମୁଖ୍ୟ ଜିନିଷ
ମାନେ ଆପଣ ଯୋଉ କହିଲେ ଯେ ମୁଁ ସେଇଥିପାଇଁ କହେ ମୋର ବି କିଛି ଭୁଲ ରହିଯାଇଛି ଆମର ବି କିଛି ଭୁଲ ରହିଯାଉଛି ଆମ ମା ପଛୁଆ ବେଳେ କିନ୍ତୁ ଆର ଆପଣ ଯଉ କହିଲି ଆର ମୁଁ ଭାବୁଛି ସଲୁସନ ଏଇଆ ଯି ଆ ଘର କାମ କେବଳ ମା ର ନାହିଁ ସମସ୍ତେ
ମାରଣ ସମସ୍ତଙ୍କର ହଁ ଯତେ ଆ ଘରେ ଯେତେ ଜଣ ସଦସ୍ୟ ଅଛନ୍ତି ସେ ସମସ୍ତ ଭାଗବାନ ଟେ କାମ କରିଦିଅନ୍ତତା ତାହେଲେ ଜଣକୁ ପ୍ରେସର ହୁଅନ୍ତାନି। ତାଙ୍କର ମନବଳ ଦୃଢ଼, ଦୃଢ଼ ହୁଅନ୍ତା। ସେମାନେ ବି, ବାହାରକୁ ଯିବା ପାଇଁ ଇଚ୍ଛା କରନ୍ତେ, ସେ ସେଇ ଜିନିଷ ଟା ସମସ୍ତଙ୍କ ଘରେ ହଉନି।
ତ ହଁ ଏ ଜିନିଷ ଆଜ୍ଞା ମୁଁ ବହୁତ ମାନେ ମୁଁ ଘରକୁ ଗଲେ ମୁଁ ରୋଷେଇ କରେ ବାସନ ମଧ୍ୟ ଧୂଏ। ମୁଁ ସବୁ କାମ କରେ ପ୍ରାୟ, ଚେଷ୍ଟା କରେ, କିନ୍ତୁ ବହୁତ ଦିନ ଘରେ ରହେ ନା। ସେ ପାନ୍ସ୍ ସାତ୍ ଦିନ କରିଦିଏ, ଫୁଣି ପଳେଇ ଆସେ। ସେ ମୋର ନିଜର, କାମ କରିବା ପାଇଁ ଆଉ। ସେ ସମୟରେ, ମା ପୁଣି ଆଉଥରେ ତାର, ଅ ସବୁ ନିଜ କାମ ନିଜେ ହିଁ କରିଥାଏ। ତ ଏ ଦ୍ଵାରା ଏଇଟା ବି ଟିକେ କାମ ଦଉନି। କିନ୍ତୁ ଏଇଟା ମୋ କଥା ତ ଛାଡନ୍ତୁ, ମୋ କଥା। ଥା ତ ଆମେ ପୁରା ୟୁନିଭର୍ସ। ଚଲା ପାଣି। କିନ୍ତୁ ଏଇଟା ଗୋଟେ ନିଶ୍ଚିତ। ହ ଭୁଲ ରହୁଛି, ମାନେ ବାପା, ମାଙ୍କଙ୍କୁ ସାହାଯ୍ୟ ବି କମ କରୁଛୁ। ଆଉ ବାପା ମା। ଓ ଏବେ ଆଟଲିଷ୍ଟ ଗୋଟେ ଝାଡୁ କରିବା ହଉ କି ଲୁଗା ସଫା ସବୁ ଆମର କାମ। ଏବଂ। ଟିକେ ଏ ଦିଆ ହେଇଯାଇଛି ଏ କାମ ଟା ସତେକି ସେମାନେ ଗୋଟେ ଗ୍ରଣ୍ଟେଡ ଏଇଟାିଁ କରିବେ ସେମାନେ ଆଉ କିଛି
ସେମାନେ ହଁ ହଁ।
ଏଇଟା ହିଁ ଗୋଟେ ଏଇଟା ବି ଗୋଟେ ବହୁତ ବଡ ଅସୁବିଧା ରହୁଛି ଆମ ଆମ ଫ୍ୟାମିଲି ମାନଙ୍କରେ।
ଫେମିଲି ନାଇଁ ପୁରା ସମାଜରେ ସେ ଗୋଟେ ଅସୁବିଧା ଅଛି। ଆଉ ଗୋଟେ ଏକ୍ଜାମ୍ପଲ୍ ଦେବି ଦେଖ ହଁ। ଯେତେବେଳେ ଆମ ଖାସ କରି ପୁରୁଷଙ୍କ କଥା କହୁଛି ତାଙ୍କ ଯେତେବେଳେ ଦେହ ଖରାପ ହୁଏ ମା ମାନେ ଦେଖ ତାଙ୍କର ମାନେ ତାଙ୍କ ଚବିଶ ଘଣ୍ଟା ତାଙ୍କ ଧ୍ୟାନ ଦିଅନ୍ତି। କେତେବେଳେ ମେଡିସିନ ଖାଇବେ କେତେବେଳେ ଜଳିଖିଆ ଖାଇବେ କେତେବେଳେ ଭାତ ଖାଇବେ ଯେବେ ଜଣେ ମା ର ଦେହ ଖରାପ ହୁଏ ତାଙ୍କୁ କେହି ପଚାରନ୍ତିନି ସେ ସମସ୍ତେ ତାଙ୍କ ପାଇଁ ରୋଷେଇ ବାସ କରିବ ପ୍ଲସ ନିଜ ଦାୟିତ୍ଵ ସେ ନିଜେ ନେବ ତାକୁ ପଚାରିବେନ ଯେ ତୁ ମେଡିସିନ ଖାଇଛୁ ନା ତୁ ଜଳଖିଆ ଖାଇଛୁ ନା ଭାତ ଫାତ କେହି ପଚା ଚାରି ବେନି।
ହଁ ଏଟା ଏଟା ପୁର ପୁରା ଆପଣ ନାଇଣ୍ଟି ଫାଇଭ ପରସେ ସତ କଥା କହୁଛନ୍ତି। କୋଉଟା ନା ନା। ମାନେ ଏଇଟା ଏମିତି ହିଁ ହଉଛି ସବୁ ଫ୍ୟାମିଲିରେ।
ଯେତେ ଫ୍ୟାମିଲି ରେ ଶିକ୍ଷିତ ଥା ଥାଆନ୍ତୁ ନା ଅଶିକ୍ଷିତ ଥାଆନ୍ତୁ କିନ୍ତୁ ସେଇ ଭୁଲ ଟା ସବ ପ୍ରାୟତଃ ବାହାରିଥାଉଛି।
ଶିକ୍ଷିତ ଫ୍ୟାମିଲିରେ ବେଶ୍ ସି ହଉଛ ଆଜ୍ଞା?
ବେଶୀ ହଉଛି ହଁ।
ହଁ ଶିକ୍ଷିତ ଫ୍ୟାମିଲିରେ ବେଶୀ ହୋଉଛି।
ସମାଜରେ। କେବେ ପରିବର୍ତ୍ତନ ହବନି ଆମ ନିଜକୁ ନିଜେ ହିଁ ପରିବର୍ତ୍ତନ କରିବାର ଅଛି।
ନିଶ୍ଚିତ ନିଶ୍ଚିତ ମ୍ୟାଡ଼ାମ ନିଶ୍ଚିତ। ବହୁତ ବଢିଆ ମ୍ୟାଡାମ ଧନ୍ୟବାଦ ଆପଣଙ୍କ ସାଙ୍ଗେ କଥା ହେଇ କିଛି ଶିଖିବାକୁ ମିଳିଲା ଧନ୍ୟବାଦ।
ଆପଣଙ୍କୁ ଧନ୍ୟବାଦ ଆଜ୍ଞା। ହୁଁ।